ହ୍ୟାଲୋ ହଁ ଭାଇ ନମସ୍କାର।
କଣ କୁହନ୍ତୁ କୁହନ୍ତୁ କଣ କରୁଥିଲେ?
ମ ମୁଁ ଏବେ ଖାଇକି ବସିଚି। ଆପଣ କଣ କରୁଥିଲେ?
ମୁଁ ବି ସେଇ ଖାଇକି ଏବେ ଛାତ ଉପରକୁ ଆସିଲି।
ଆଉ ଘରେ ଛୁଆ, ଆଜ୍ଞା?
ବର୍ଷା ଆପଣଙ୍କ ଆଡେ ହଉଚି?
ହଁ ବର୍ଷା ଜୋରସୋରେ ଆଜି ତ ଦିନ ସାରା ଲାଗିକି ଅଛି।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
ଆପଣଙ୍କ ସାଇଟରେ ବର୍ଷା ଆପଣଙ୍କ ସେପଟେ ବର୍ଷା କେମିତି?
ହଁ ଏପଟ ତ ପୁରା ମାନେ ବର୍ଷା ତ ହେଉଛି ପୁରା ଅଳ୍ପ ଅଳ୍ପ। ବର୍ଷା ପଛେ ପଛେ ଲାଇନ ଯାଉଛି ଲାଇନ ପଛ ପଛେ ନେଟୱାର୍କ ବି ବଳଉଛି।
ହା ହା ଆଜ୍ଞା
ମାନେ ଘଡଘଡି ନ ମାରିକି ବି।
ଆ ଟିକେ ତ ଟିକେ ଇଏ ହେଲେ ଲାଇନ କାଟି ଦିଆଯାଉଛି।
ହଁ। ଆପଣ ଏଠି ଦି ମିଣ୍ଟବି ମାନେ ପୁରା ଗ୍ୟାପ୍ ନାହିଁ ବର୍ଷାରେ। ଖାଲି ବର୍ଷା ବର୍ଷା।
ଆଉ ଆପଣ ଏବେ କଣ ପଢ଼ାପଢ଼ି ଆପଣଙ୍କର ଚାଲିଛି
ହଁ ଏବେ ପ୍ଲସ୍ ଟୁ ଆଡ଼ମିସନ୍ କରିଛି। କରିଚି ନୁହେଁ ତ କରିବି ଏ ମଠକରଳାରେ।
ଓ ଆଉ ଆପଣ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମର ଗୋଟେ ଜଏଣ୍ଟ ଫ୍ୟାମିଲି। ଆଉ ମୋ ମୋ ବାପା ହେରିକା ଚାରି ଭାଇ। ଟୋଟାଲି ଆମର ମେମ୍ବର ହଉଛନ୍ତି ଏକୋଇଶି ଜଣ।
ଆଜ୍ଞା।
ତ ମୋ ବାବ ବା ମୋ ବାବା ଭାଇ ହେରିକା ସମସ୍ତେ ଚାରି ଭାଇ ବଡ଼ ବାପା ମମି ହେରିକା ଚାରି
ଆଜ୍ଞା।
ଆଉ ମୋର ଛଅ ଜଣ ଭଉଣୀ ପାଞ୍ଚଜଣ ଭାଇ। ମୋ ଜେଜେବାପା ଜେଜେମା
ହଁ ଆଉ ଜେଜେବାପା ଜେଜେମା ଭଲ ଅଛନ୍ତି?
ହଁ ବାସ୍ ଜେଜେମାାର ଟିକେ ଆଣ୍ଠୁ ପ୍ରୋବ୍ଲେମ୍ ଅଛି ସେ ଚାଲିପାରୁନି। ବାସ୍ ଚାଲୁଛି ସେମିତି ଧରିଲେ କିଏ ଚାଲ ସେମିତି ଆଉ ଭଲ ସମସ୍ତଙ୍କ ନ୍ଦେହ ଭଲ ଅଛି।
ନାଇଁ ସବୁବେଳେ ଚାହିଁବ ଯେ ଜେଜେବାପାଙ୍କ ଜେଜେ ମାଙ୍କ ସେବା କରିବା ପାଇଁ।
ଏବେ ମାନେ ଖାଇବା ପୂର୍ବରୁ ଜେଜେମାଙ୍କ ଆଣ୍ଠୁରେ ତେଲ ମାରିଲି ତାପରେ ଖାଇଲି ଆସିଲି।
ହଁ ନାଇଁ କଣ ପାଇଁ ହଁ କଣ ପାଇଁ କହିଲେ ସେଇ ଜିନିଷ ଟା ଆଉ ସୁଯୋଗ ମିଳିବନି।
ଆଜ୍ଞା ହଁ ଯାହାର ଜେଜେବାପା ଜେଜେ ଯାହାର ଜେଜେବାପା ଜେଜେମା ନାହାନ୍ତି ସେ ଖୋଜୁଛନ୍ତି ମୋର ହେଲେ ଥା ଥାଆନ୍ତେ ଆମର କି ଅଛନ୍ତି ନା
ସେଇଟା ସେଇ ଜିନିଷ ଟା ସବୁବେଳେ ଗୋଟେ ନିଜକୁ ଗର୍ବ ଫିଲ୍ ହୁଏ ଆ ଇଏ ଲାଗେ ଯେ ମୋ ଜେଜେବାପା ଜେଜେମା ତ ଅଛନ୍ତି
ଅଁ ପୁଣି ମୋ ଜେଜେବାପା ଜେଜେମା ପୁରା ଷ୍ଟ୍ରଙ୍ଗ।
ସେଇଟା ତ ସେଇ ଜିନିଷ ଟା କିନ୍ତୁ ହ ଜେଜେମାପା ଜେଜେମା ଥିଲେ ଆ ବାପା ମାଙ୍କ ପ୍ରତି ଭଲ ପାଇବା ଟା ଟିକେ କମେ ଜେଜେବାପା ଜେଜେମା ଙ୍କ ପ୍ରତି ଭଲ ଭଲପାଇବାଟା ବଢେ ମତେ ତ ସେଇ ଜିନିଷ ଟା
ଜେଜେମା କୁ ମୁଁ ବହୁତ ଭଲ ପାଏ। ମୋ ଜେଜେମା କୁ ତ ମୋ ଜେଜେବାପା ମତେ ଭଲପାନ୍ତି। ଯେହେତୁ ମୁଁ ଆମ ଘରର ସମସ୍ତଙ୍କଠୁ ସାନ ମୁଁ
ହଉ।
ଏକୋଇଶ ନମ୍ବର କହିବାକୁ ଗଲେ ମୁଁ।
ଓହୋ ସେଇତ ଉଁ ମାନେ କଣ କହିଲେ ଏଇ ଜିନିଷ ଟା ଥରେ ହରେଇଲେ ଆଉ ମିଳିବନି ପଇସା ମିଳିବ ସମୟ ମିଳିବ କିନ୍ତୁ ଜେଜେବାପା ଜେଜେମାନଙ୍କ ସୁଖ ଟା ଆଉ ମିଳିବନି।
ହଁ।
ସେଇ ଜିନିଷ ଟା ମତେ ବି ମୋ ଜେଜେବାପା ଜେଜେମା ବହୁତ ଭଲ ପାଆନ୍ତି। ସେଇ ଜେଗୁ ଯେ ମାନେ ମତେ ତ ଏତେ ମାନେ ଭଲ ଲାଗେ ଯେ ସେଇ ସମୟ ଗୁଡା ଆଉ ମୁଁ ଆଉ ସେ ଆସିବ ନି।
ହଁ କେମିତି ଆସିବ?
ଆଉ ସବୁବେଳେ ଚାହିଁବେ ଜେଜା। ଆପଣ ଜେଜେମାଙ୍କ ସ୍ମୃତି ସବୁ ରଖିବା ପାଇଁ ଆଜିକାଲି ତ ସବୁ। ଇଏ ହେଇଯାଉଛି ଏଇ ଜିନିଷ ଟା।
ମୁଁ ମୋତେ କିନ୍ତୁ ଚୁଡ଼ି ମୋତେ ଚୁଡ଼ି ଭଲ ଲାଗେ ମୁଁ ସବୁବେଳେ ମୋ ଜେଜେ ମାଆଙ୍କ ପାଇଁ ସବୁବେଳେ ଯୁଆଡ଼େ ଯାଇଥିବି ଆଗେ ଚୁଡ଼ି ସେଟ୍ ଧରିକି ଆସିବି ମୋ ଜେଜେମା ସବୁବେଳେ କହିବ ମୁଁ କଣ ଟୋକି ମୋତେ ତୁ ଆଣିକି ଦଉଛୁ ସଜ ହେଇ ବୁଲିବି
ବଢିଆ ବଢ଼ିଆ ସେଇ ଭଲ ପାଇବାଟା ତ ସେଇ ଭଲ ପାଇବା ବ୍ୟତୀତ ଦୁନିଆରେ ଆଉ କଣ ଅଛି ସେ ଭଲ ପାଇବାଟା ହିଁ ସବୁ କିଛି
ତା ସହିତ ଲାଗିବାକୁ ମୋତେ ଭଲ ଲାଗେ ମୋର ଜଣେ ଦେଇର ମୋର ତାକୁ ସବୁବେଳେ ମାନେ ସଜବାଜ କରିଦେବୁ ସବୁ ମେକଅପ୍ କରିଦେବୁ ଫଟୋ ଉଠେଇବୁ ସେ ଖାଲି ଚିଡିବ
ହଁ ହଁ ମୋ ଜେଜେମାର ଚୁଟି ସବୁ ପାଚି ଯାଇଥିବ ମୁଁ ଗାାଇବିି ଉଉଠୁ ତ କେତେ ସୁନ୍ଦର ଦେଖିବା ପାଇଁ ଏଇ ଧଳା ଚୁଟି ବୁଲିକି ରଖିଲେ କଣ ହବ ଚାଲ ତୋର ଟିକେ କଲର କରିଦେବା ମ ଚୁଟି ଗୁଡା
ହେ ହେ
ଏମିତି ଆମେ ଆମ ଜେଜେମାଙ୍କ ସହିତ ଆମେ ବହୁତ ମଜା କରୁ ସେ ତ ଏ ଦୁନିଆରେ ଏବେ ନାହିଁ ସେ ଠାକୁରଙ୍କ ସେ କୋଉ ଦୁନିଆରେ ତ ଥିବ ଏତେ ବଢିଆ ମାନେ ମୁଁ ଭାବୁଛି ମୋ ଜେଜେ ବାପା ଜେଜେମା ଭଳିଆ ଏଇ ଦୁନିଆରେ ଆଉ ଜେଜେ ବାପା ଜେଜେମା କାହାର ନଥିବେ
ହୁଁ ହୁଁ
ଏତେ ବଢିଆ ଆଉ ମୋତେ ତ ବହୁତ ଭଲ ପାଆନ୍ତି ଏତେ ଭଲ କହନ୍ତ ମୁଁ ଯେତେବେଳେ ବମ୍ବେ ଯିବି ମୋ ଜେଜେ ମିଛରେ କହିବେ ଆଉ କଣ ତୋତେ ମୁଁ ଦେଖିପାରିବି ତୁ ସିନା ପଇସା ଦେଖିବୁ କିନ୍ତୁ ତୋତେ ମୁଁ ଆଉ ଦେଖି ପାରିବିନି ନାଇଁ ମ ସେମିତି କହିଲେ ହବ
ହ
ଭଲ ପାଇବା ସେଇଥି ପାଇଁ ମୁଁ କହେ ଜେଜେବାପା ଜେଜେମା ହାଁ ସେବା କର ତାଙ୍କୁ ସମୟ ଦିଅ କିଛି ନହେଲେ ଏଁ ରାତିରେ ଶୋଇଲା ବେଳେ ସେମାନଙ୍କୁ ଟିକେ ପାଦରେ ତେଲ ଟିକେ ଲଗେଇ ଦିଅ ହଁ ଦିନ ସାରା କଷ୍ଟ ଯୋଉ ହଉଥିବ ସେଇଟା ତ ଇଏ ଲାଗିବ
ଆଜ୍ଞା
ସେଇଟା ସବୁବେଳେ ଚାହିଁଲେ ଜେଜୋପା ଜେଜେ ମା- ବାପା ମା ତ ଅଛି ସମୟ କରିବେ କିନ୍ତୁ ଜେଜେ ବାପା ଜେଜେ ମା ଙ୍କ କର୍ତ୍ତବ୍ୟଟା କୁ ଟିକେ ବେଶୀ ଧ୍ୟାନ ଦେବେ। ଆଉ ପଢାପଢି କେମିତି ଚାଲିଛି?
ହଁ ସେଇଭଳିଆ ମୋତେ ପଢ଼ାଏତେ ଭଲ ଲାଗେନି ବାସ୍ ପଢ଼େ ମ ମୋର ଖାଲି ଖେଳ ଖେଳ ଭଲ ଲାଗେ
ଆଜ୍ଞା
ଏଇ ବର୍ଷାରେ ବି ସତରେ ମୁଁ ତିନ୍ତି ତିନ୍ତିକା ଖେଳିକି ଆସିବି ମୋ ଜେଜେମା ମତେ ପାଟି କରିବ ତୋତେ ଜଣା ପଡୁନି ତୁ ତ ଏକା ଖେଳୁଛୁ ବର୍ଷାରେ କେମିତି ହଉଛି କେହି ଲୋକ ଘରୁ ବାହାରିନାହାନ୍ତି ତୁ ପଳଉଛୁ ଖେଳି ବେଶୀ ରଙ୍ଗ ଦେଖୁଛୁ ତୁ ଆଜିଠୁ ସେ ପା- କରିବନି ମୁଁ ଯଉଟା କୁହେ ମୁଁ ତାକୁ କହିବି ଏ ରମ ବୁଢ଼ି ବେଶୀ କଥା କହୁଛି ଇଏ କରଚୁ ସେଇୟା କରୁଛୁ
ସେଇଟା ତ ଜୀବନରେ ଆଉ କଣ ପଇସା ଟା କାମ ଦବ କି ଏଇ ଭଲ ପାଇବା
ହଁ।
ଭଲ ପାଇବାଟା ସମସ୍ତଙ୍କ ଭାଗ୍ୟରେ ଏମିତି ଜେଜେବାପାଙ୍କ ଜେଜେମାଙ୍କ ସୁଖ ନଥାଏ। ପିଲା ତ ଅଛନ୍ତି ଜେଜେବାପାଙ୍କୁ ଜେଜେମାଙ୍କୁ ଦେଖିବି ନାହାନ୍ତି। ହଁ କିନ୍ତୁ ଚାକରୀ କରନ୍ତୁ ଏମତି ଆପଣ ଏମିତି ଆପଣ ଜେଜେବାପା ଜେଜେମାଙ୍କ ସହିତ ସମୟ ବିତାନ୍ତୁ।
ହଁ ଯେତେ ଯେତେବେଳେ ଯଉ ଜିନିଷ ଯେତେବେଳେ ଯେତେବେଳେ ଯୋଉ ଜିନିଷଟା ପାଖରେ ଥାଏ ସେ କେବେ ତା ମୂଲ୍ୟ ଟା ବୁଝିପା ଯେତେବେଳେ ନିଜଠୁ ଦୂରେଇ ଯାଏ ସେ
ତାର ଅନୁଭବ ଟା ସିଏ କରେ ଯେ ଏଇ ଜିନିଷ ଟା ଆଜି ଥିଲେ ମୁଁ ଯେମିତି ମାନେ ମୋ ଜେଜେବାପା ଜେଜେମାଙ୍କୁ ତ ଏତେ ଭଲ ପାଏ କହିବା କଥା ନାଇଁ। ମୁଁ ଯୋଉଠି ମୋ ଜେଜେ ମା ଯୋଜନା ବୟସର ଲୋକଙ୍କୁ ଦେଖ ଦେଖୁଛି, ମୁଁ କ ହୁଏତ ଏମାନଙ୍କ ପରିବାର ଏମାନଙ୍କୁ କେତେ ଅବହେଳାରେ ଏମାନେ ରଖୁଛନ୍ତି ସେଇ କଷ୍ଟ ଟା ଅନୁଭବ ହୁଏ।
ହଁ ହଁ ଆଜିିକାଲି ପ ଆଜିକାଲି ପୁଅ ବି ବାପାକୁ ପଚାରୁନି।
ଆଜିକାଲି କିଏ କାହାକୁ ପଚାରୁଚି ଏଇ ଏ ଆଜିକାଲି ସମସ୍ତ ଦୁନିଆରେ ଦୁନିଆରେ ସବୁ ସ୍ୱାର୍ଥ ପର।
ହଁ ହଁ ସ୍ତ୍ରୀ ଗୋଟେ ଆସିଲା ଆଉ କିଛି
ନା ଦୁନିଆ ଟା କେବଳ ସ୍ଵାର୍ଥ। ଆ ସେଇଥିପାଇଁ ତ ସେଇଥିପାଇଁ ତ ମଣିଷ ଚାଲିଗଲା ପରେ ତା ଆଗରେ ପଇସାର ଯେଉ ପଇସା ଆଉ ଖଇ କଉଡ଼ି ପଇସା ଯୋଉ ବିଞ୍ଚା ହୁଏ ସେଇଟା କଣ ପାଇଁ ବିଞ୍ଚା ହୁଏ? ଦୁନିଆରେ ସବୁ ସବୁ ମିଥ୍ୟା ରାମ ନାମ ସତ୍ୟ ହରିନାମ ଟା ସତ୍ୟ ଆଉ ସବୁ ମିଥ୍ୟା ଯାହା ଦେଖୁଛନ୍ତି କେବଳ ନାମ କେବଳ ଜୀବନରେ ନାମ ସାଥିରେ ଯିବ ଆଉ କିଛି ଯିବନି।
ହଁ।
ସେଇଭଳିଆ ଆଉ ଲୋକ ଆଗରେ ସମୟ କହିବ ତୋ ଆଗରେ ପଇସା ଫୋପଡା ହଉଥିବ କିନ୍ତୁ ତୁ ପଇସା ଟାକୁ ଉଠେଇ ପାରୁନି ଆଜ୍ଞା। ପଇସାର ମୂଲ୍ୟ ନାହିଁ ସେଇଥିପାଇଁ ପଇସା ଟାକୁ ତ ଲୋକଙ୍କ ସାମ୍ନାରେ ଫୋପଡା ହୁଏ। ସେଇ ଲୋକ ତା ଜୀବନରେ କେତେ ପଇସା କମେଇଛି କଣ ମଣିଷ ମାରିଛି କୋଉଠି କାହାର କଣ କରିଛି? କିନ୍ତୁ ଦେଖ ସମୟ ତା ଆଗରେ ପଇସା ଫୋପାଡୁଛି ଅର୍ଥ ତ ସେ ଗୋଟେଇ ପାରୁନି। ଏଇଟା ଏଇଟା ପଇସା। ଚା ଫୋପାଡି ଆଉ କିଛି ତାର ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏଇଟା ପଇସା ଫୋପାଡିବାର ଉଦ୍ଦେଶ୍ୟ ଯେ ଏଇଟା କେବଳ ଏଇଟା ଲୋକ ଜାଣିବେ। ପଇସାର ମୂଲ୍ୟ ନାହିଁ ତାକୁ
ତାକୁ ପଚାରିବେ କଣ ପାଇଁ ଖଇ କଉଡ଼ି ଫୋପଡ଼ା ଯାଏ ସିଏ କହିବେ କି ଏଇଟା ଆଗରୁ ବିଧି ଅଛି।
ହଁ ହୁଏ ତ ସେଇଟା ବି ଥାଇପାରେ କିନ୍ତୁ ମୁଁ ତ ଭାବେ ଯେ ମତେ ଲାଗେ ଯେ ଏଇ ଜିନିଷ ଟା ମତେ ଲାଗେ ଯେ ସମୟ ଥିବ ପଇସା। ଆପଣଙ୍କ ଜୀବନରେ ଆପଣ ବହୁତ ଇନକମ୍ ବହୁତ କମେଇଥିବେ। କିନ୍ତୁ ଏଇ ଯୋଉ ଜିନିଷ ଟା କେବେଳ ସେଇଟା ଆଲେକ୍ଜାଣ୍ଡର ବି ଆଲେକ୍ଜାଣ୍ଡର କହିନଥିଲେ କି? ଆପଣ ହୁଏତ ଆଲେକ ବିଷୟରେ ପଢିଥିବ କି ନା ମୁଁ ଜାଣିନି କିନ୍ତୁ ସେଇଟା ଆଲେକଜାଣ୍ଡାର ବି କହିଥିଲେ। ଯେ ତମେ ଯେତେବେଳେ ଆଲେକଜାଣ୍ଡର ବି ବିଜୟ ନା ସେ ପୁରା ପୁରା ଭାରତ ବର୍ଷ ଆରମ୍ଭ କରି ସେ ସବୁଆଡେ ଜୟ କରିଥିଲେ। ତାଙ୍କୁ ଯେତେବେଳେ କଣ ଗୋଟେ ରୋଗ ହେଲା ସେ ସେଇଟା କହିଥିଲେ। କହିଲେ ମୋର ଯୋଉ ଡାକ୍ତର ମାନେ ସେବା କରୁଛନ୍ତି ସେଇମାନେ ମୋ ଶବକୁ ଉଁ ନେଇକି ଯିବେ। ଲୋକ ଦେଖିବେ ଯେ ଏତେ ଡାକ୍ତର ଥାଇକି ବି ତାକୁ ବଞ୍ଚେଇ ପାରିଲେନି। ଆଉ ମୋ ହାତ ଦିଇଟା ଖୋଲା ବାହାରେ ଚାପିକି ରଖିବନି ଖୋଲା ରେ ଛାଡ଼ିଦବ।
ହୁଁ। ଆପଣ ଏବେ କଣ କରୁଛନ୍ତି ଜବ୍ କରୁଛନ୍ତି?
ଆଜ୍ଞା।
ଆପଣ ଏବେ ଜବ୍ କରୁଛନ୍ତି?
ହଁ ମୁଁ ଗୋଟେ ଜାଗାରେ ଏମତି କାମ କରେ। ଆ ଗୋଟେ ଥଣ୍ଡା କମ୍ପାନୀରେ।
ଉଁ ହୁଁ।
ଏଇ ଭଳିଆ ଆଉ ସେଇ ଜିନିଷଟା। ଆଜିକା ଇଏରେ ସମସ୍ତେ କେମିତି ଭଲ ହେବେ ଭଲ ମଣିଷ ହେବେ ସେଇଟା ବୁଝି ପାରୁନାହାନ୍ତି ଲୋକ କିନ୍ତୁ ସେଇଟା ସମୟ ଆସି ଯେମିତି ଗୋଟେ ଉପଯୁକ୍ତ ସମୟ ସେଇ ଜିନିଷ ଟା ବୁଝି ନ ପାରିଲେ ପ୍ରୋବ୍ଲେମ୍ ହୁଏ ସେଇ ଜିନିଷ ଟା କେମିତି ଲୋକ ଉପଯୁକ୍ତ ବସ୍ ଆମେ ଆପଣ ଚାହିଁବେ ଶୀତ ଦିନେ ଧାନ କରିପାରିବେ ଗୋଟେ କ ଖ ଯୋଉ ଜମିଟାରେ ଏବେ ଚାଷ ହଉଛି ସେଇ ଜମିଟାରେ ଆପଣ ଶୀତ ଦିନେ ଧାନ କରିପାରିବେ କରିପା ସବୁ ଜିନିଷର ଉପଯୁକ୍ତ ସମସ୍ତ।
ହଁ ହଉ ମୁଁ ଆପଣଙ୍କୁ ପରେ ଫୋନ କରିବି।
ଆଜ୍ଞା ଠିକ୍ ଅଛି।